ହଁ ଭାଇ।
ଭାଇ ଭଲ ଅଛ? ଭାଇ ଭଲ ଅଛ? ହ୍ୟାଲୋ? ହ୍ୟାଲୋ।?
ହ୍ୟାଲୋ।
ହ୍ୟାଲୋ ଭାଇ ଭଲ ଅଛ?
ହଁ ଭାଇ ମୁଁ ଭଲ ଅଛି ଭାଇ।
ହେ ତମେ କେ ହେଲେ ଆଉ ତମ ଏବେ ତ ଆଗ ତମେ ନୂଆ ବର୍ଷ ଯା ମ ହେଇଥିଲା ତମେ ସବୁ ନୂଆବର୍ଷ କେମିତି ସେଲିବ୍ରେସନ କରିଥିଲ? ହ୍ୟାଲୋ ଯୋଉ ନୂଆବର୍ ହେଇଥିଲା ତମେ କେମିତି ଯୋଉ ନୂଆ ବର୍ଷ ହେଇଥିଲା ତମେ
ଟିକେ ଭାଇ ଆମର ନୂଆ ବର୍ଷ ତ ଆମେ ସେଲିବ୍ରେଟ ବହୁତ ମଜାମସ୍ତିରେ କରିଥିଲୁ ଭାଇ ଆଉ
ହେଲେ କଣ କଣ ସବୁ ରୋଷେଇ କରିଥିଲ?
ଭାଇ ପ୍ରଥମତଃ ନୂଆବର୍ଷ ଜିରୋ ନାଇଟଲିବ୍ରେସନ କରିବାକୁ ଦୁଇ ତିନି ଦ ଭାଇମାନଙ୍କୁ କଲେକ୍ସନ କରି କେକ୍ ଏବଂ ବିଭିନ୍ନ ଡେକୋରେସନ ସାମନ୍ ଆଣ ସେଟାକୁ ପ୍ରଥମେ ଆଣିକି ରଖିଥାଉ ତାପରେ- ଚୂନ ଯେ-ଯେକୌଣସି କଲର ରଙ୍ଗ ଇତ୍ୟାଦି କିଣି ସାରା ରୋଟ ରେ ହ୍ୟାପି ନ୍ୟୁ ୟି ଅ ର ବା ନୂଆ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଲେଖିଥାଉ। ତା ଉଁ-ବାରଟା ପରେ କିଏ କଟାଯାଏ। ତାପଦେ କେକ୍ କାଟିବା କେକ୍ କାଟି ସାରିଲା ପରେ ଆମେ ରାତିରେ ହିଁ ଫିଷ୍ଟ କରିଥାଉ। ଯେହେତୁ ଆର ବର୍ଷର- ଡିମାଣ୍ଡ ଅନୁଯାୟୀ ସବୁ ସାଙ୍ଗସାଥି କହିଲେ ଚିକେନ ବିରିୟାନୀ ଆଉ ଚିପ୍ସ ଆଉ ସାଲାଟ। ଏତିକି କରିବା ଅ- ତାକୁ ଦେଖି ଆମେ କରଥିଲୁ ଫିସ୍ ଟି। ତା ବଧେ ଫିସ୍ଟି ସରିଲା ବେଳେ ହୋଇଗଲା ଚାରିଟା ନା ପାଞ୍ଚଟା ହୋଇଗଲା। ତାପଦେ ସବୁ ଏମିତି ତାପଦେ ଏମିତି
ହେଲେ ତୁମେ କୋଉ ହେଲେ ତମେ କେଉଁ ଚିକେନ ଆଣିଥିଲ ଦେଶୀ ଚିକେନ ନା ବ୍ରଏଲର ଚିକେନ୍? ନା ବନ୍ଧରା ଚିକେନ? ନା ଗଞଜା ଗଞ୍ଜା ଚିକେ ନା କଣ କୋଉ ଚିକେନ ଆଣିଥିଲ?
ଭାଇ ଏତେ ପ୍ରକାର ତ ମୁଁ ଚିକେନ୍ ଜାଣିନି ଭାଇ ହେଲେ ମୁଁ ଦୁଇ ପ୍ରକାର ଚିକେନ ଯାଆନ୍ତି ଦେଶୀ ବ୍ରଏଲର୍। ହେଲେ ଭାଇ ଦେଶୀ- ଦେଶୀ ଆଣିବାକୁ ତ ଭାଇ ବଜେଟ ଆମ ପାଖରେ ନାହିଁ। ସେଥିପାଇଁ ଆମେ ଭାଇ ଭାବିଲୁ ବ୍ରଏଲର ଆଣିଦେଲୁ ବ୍ରଏଲର ଆଉ ଅଣ୍ଡା ଆଣିଦେଲୁ।
ହେଲେ ଆ-ତମେ ଯୋଉ ତମେ ଯୋଉ ବିରିୟାନୀ ଚାଉଳ ନେଇକି ଆସିଥିଲ ସେ ବିରିୟାନୀ ଚାଉଳ। ତାହେଲେ କଉ କମ୍ବା କଉ କୋଉ କମ୍ପାନୀର ଥିଲା, ନାଁ ବସୁମତୀ ର ଉଁ। ନା ରାଜାାରାଣୀର। ନା ରୁଚିର ନା କେଉଁ ଅମ୍ପାନୀ ର ଥିଲା।
ଭାଇ ରୁଚିର ହଇଥିଲା।
ଓହୋ।
ଆଉ ଭାଇ ଚାଉଳର ପ୍ରାଇସ ମଧ୍ୟ ଭାଇ ଏଫର୍ଟେବଲ ପ୍ରାଇସ ଥିଲା। ଏବଂ ଯେହେତୁ ଆମେ ହୋଲସେଲ ଦୋକାନରୁ ଆଣିଥିଲୁ। ଚାଉଳଟି ଅ ଆମକୁ ଏଫୋର୍ଡ଼େବଲ୍ ପ୍ରାଇସ ପଡ଼ିଥିଲା ଭାଇ ଆଉ।
ହେଲେ ନାଇଁ ନାଇଁ ତମେ ଜାଣିଛ କି ତମେ ଜାଣିଛ କି? ଆରେ ରୁଚି ଚାଉଳର ବିରିୟାନୀ ଟା ମତେ ବହୁତ ସ୍ଵାଦିଷ୍ଟ ଲାଗେ। ତୁମେ ଥରେ ବସୁମତୀ ଚାଉଳର ବିରିୟାନୀ ଖାଇକି ଦେଖ। ଯଦି ନ ଭଲ ଲାଗିଲା ତାହେଲେ ମତେ କହିବ ବସୁମତୀ ରା ଚାଉଳର ବିରିୟାନୀ। ତ ବିରିୟାନୀ ଚାଉଳ ଏବଂ। ଦେଶୀ କୁକୁଡ଼ା ନେଇ ଆସିବ ତମେ ସବୁଦିନ ବ୍ରଏଲର ଖାଓ ନା। ବ୍ରଏଲର କୁକୁଡ଼ା ଏଥର ଖାଇବ ନାହିଁ ଏଥର ଦେଶୀ କୁକୁଡ଼ା ନେଇ ଆସିବ। ତାହାକୁ ଏପରି ଏକ ବିରିୟାନୀ ବନେଇବ ଏବଂ କ କିଛି କଲି କଲିଜା। କରାଟ କଷା ମଧ୍ୟ କରିନବ। ଓ ବିରିୟାନୀ ସହିତ ଖାଇବାର ଯୋଉ ମଜା ଅଛି ତାହା ତମକୁ ଏମିତି ଲାଗିବ ଯେପରି। ଆ ତମର ଆତ୍ମା ଏକ ତୃପ୍ତି ହେଇଗଲା।
ହଉ ଭାଇ ଠିକ୍ କହିଲ ଭାଇ। ହଉ ଦେଖିବା କେବେଥରେ ଟ୍ରାଏ କରିବା ଭାଇ ଆପଣ ଯଦି କହୁଛନ୍ତି ନିଶ୍ଚୟ ଟ୍ରାଏ କରିବା। ଏବେ ତ ଆଗକୁ ଆସୁଛି ଯେହେତୁ। ଏବେ ତ ଇଣ୍ଟର୍ନସିପ କୋର୍ସରେ ପଳେଇ ଆସଛି ଆଉ ଗାଁରେ ତ। ପ୍ରାୟ ସାଙ୍ଗସାଥି ମାନେ ବାହାରକୁ ପଳେଇଲେନି ହେଲେ ବରମପୁରରେ କେଇଜଣ ସା ସାଙ୍ଗସାଥି ଅଛନ୍ତି ତାଙ୍କୁ ଡାକିକି ଆଣି। ଗୋଟେଦିନ ଖରାପାଗ ଦେଖି କ ଫିଷ୍ଟି ଟା ବାଡେଇଦବା ଆଉ ଆପଣ ଯାହା କହୁଛନ୍ତି ସେଇ ଫିଷ୍ଟ ଆଉ।
ହେଲେ କଣ ତମେ ଜାଣିବାକୁ ଚାହଁ କି ମୁଁ ଆମର ସେପଟେ କେମିତି ନୂଆ ବର୍ଷ ପାଳନ କଲୁ।
ନିଶ୍ଚୟ ଆପଣ କହିଲେ ମୁଁ ନିଶ୍ଚୟ ଜାଣିବାକୁ ଚାହିଁବି କୁହନ୍ତୁ।
ଆମର ସେଠାରେ ନୂଆ ବର୍ଷରେ ଆମର ସେଠାରେ ନୂଆ ବର୍ଷରେ। ଆମ ପିଲାମାନେେ ସବୁ ମିଶି ଆମେ ପୁରୀ ଯାଇଥିଲୁ। ସେଠାରେ କିଛି ଗରିବ ମାନଙ୍କୁ ଖାଦ୍ୟ ଅ ଖାଦ୍ୟ ଦାନ କରିଥିଲୁ। ଏବଂ। ଆରେ ଆ ଏବଂ ତାର ଆଗ ତା ଆଗ ଦିନ ଆମେ। ଗୋଟେ ଅନାଥ ଆଶ୍ରୟମ ଆଶ୍ରୟକୁ ଯାଇ ସେଠାରେ ଥିବା ପିଲାମାନଙ୍କ ସହିତ। ଆମେ ଆମର ଅ ପୁରାତନ ବର୍ଷକୁ। ବିଦାୟ ଦେଇ ନୂତନ ବର୍ଷକୁ ସ୍ଵାଗତ ମଧ୍ୟ କରିଥିଲୁ।
ଆରେ ବହୁତ ବଢିଆ ଭାଇ ବହୁତ ବଢିଆ।
ହଁ ଆରେ ତମର ସେପଟେ ଏପରି ନୂତନ। ଅ ବର୍ଷର ଅଭିନନ୍ଦନ କରନ୍ତି ନା। ଆଉ ତମେ ଯାଇ ଖାଲି ଏମିତି ଖାଲି କା ଆ ଭୋଜି କରି ସାଙ୍ଗ ମାନଙ୍କ ସହିତ ମଜା କରି କରିନିଅ। ହଁ।
ହଁ ଭାଇ ଆପଣ ଯାହା କହିଲେ ଭାଇ ଆପଣ ଯାହାତୁ ପୁଣ୍ୟ କାମ କରିଛନ୍ତି ଭାଇ। ଆମର ତ ଭାଇ ଆଇଡିଆ କିଛି ନଥିଲା ଆପଣ ଯୋଉ କଥା ଟା କହିଲେ। ଭାଇ ପୁରୀକୁ ଯାଇ କିଛି ଅନାତ୍ର ଅନାଥ ପିଲାଙ୍କୁ ଆମେ ଯାଇ ସାହାଯ୍ୟ କରିଲୁ। ତ ଏଇଟା ଆମେ ତମଠୁ । ସିଖିଲୁ ସେଇ କଥାଟି ଯାଇ କ୍ଲବ ମ୍ୟାନେଜରକୁ କହିଲେ। ତାଙ୍କେ ଯାହା କହିବେ ଆଉ ଏ ବର୍ଷ ଆମେ ସେଇଟା ବି କରିବୁ ବୋଲି ଭାବୁଚୁ ଆଉ ଆଉ। କଣ ଭାଇ ଆଉ ଭାଇ ଆଉ ଗୋଟେ କଥା ଶୁଣନ୍ତୁ।
ଆମେ ଯଦି ଆମେ ତ ସବୁ ଆମେ ତ ସବୁଦିନେ ସ ସବୁବେଳେ ଭଲ ଖାଦ୍ୟ ଖାଇଲେ ଭଲ ଘରରେ ରହିଲେ ଏବଂ ଆମକୁ ଯେତେବେଳେ ଯାହା ଦରକାର ସବୁ କିଛି ଠିକ ସମୟରେ ମିଳି ଯାଉଛି। ଏପରି ମଧ୍ୟ କିଛି ପିଲା ଅଛନ୍ତି ସେମାନଙ୍କୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳିନଥାଏ। ଏବଂ କିଛି ଭଲ ପିନ୍ଧିବାକୁ ମଧ୍ୟ ମିଳିନଥାଏ। ହେଲେ ଆମେ ଯଦି କିଛି ସେମାନଙ୍କୁ ସାହାଯ୍ୟ କରି ଏ ତାଙ୍କର କିଛି ଉପକାର କରିପାରିବା, ତାହେଲେ ଆମେ ଆମକୁ ଅତ୍ୟନ୍ତ ଚିରପ୍ରକୃତ ଓ ଧନ୍ୟ ମନେ କରିବା।
ଠିକ୍ କହିଲ ଭାଇ ଏହା ହିଁ ଠିକ୍। ଭାଇ ଆରେ ଭାଇ ଦାନ ଦାନ ସବୁଠାରୁ ମହା ମହାନ କାର୍ଯ୍ୟକ୍ରମ ଅଟିଥାଏ। ଦାନବୀର ହରିଶ୍ଚନ୍ଦ୍ରଙ୍କ କର୍ତ୍ତବ୍ୟ ଆପଣ ଲିଭାଉଛନ୍ତି ଆଉ। ତାହେଲେ ଆଉ ଗୋଟେ କଥା କହୁଚି ଶୁଣନ୍ତୁ ଭାଇ। ଭାଇ ଆପଣ ଆପଣ ଯେଉଁ ନୂଆବର୍ଷ ଜିରୋ ଲାଇଟ୍ ସେଲିବ୍ରେସନରେ ଆ ମାନେ ଖାଇବା ଛଡ଼ା ଆଉ କଣ ଇଭେଣ୍ଟ କଣ କରନ୍ତି କି ଆଉ କଣ କାର୍ଯ୍ୟକ୍ରମ ହୋଇଥାଏ କି?
ହଁ ହଁ ଆମର ଏଠାରେ ଅନେକ କାର୍ଯ୍ୟକ୍ରମ ହୋଇଥାଏ। ଯେପରିକି ହେଇଗଲା ଆମ ଗାଁ ର ସବୁ ଲୋକମାନେ ବସି ଆମେ ଚିନ୍ତା କରୁ ଯେ ଆମର ଯୋଉ ଗତ ବର୍ଷ ଯାହା ହେଲା ତ ହେଲା ଏଇ ବର୍ଷ କେମିତି ଆମ ଗା ଗ୍ରାମର ଗ୍ରାମର ଉନ୍ନତି ହେବ ସେ ବିଷୟରେ ଆମେ ଧ୍ୟାନ ଦଉ। ଏବଂ ଗ୍ରାମର କୌଣସି ସମସ୍ୟା ଥିଲେ ତାହାକୁ ମଧ୍ୟ ଠିକ୍ ସମୟରେ ସମାଧାନ କରିବୁ ବୋଲି ଏକ ପ୍ରତିଜ୍ଞା ନେଉ।
ତାହେଲେ ବହୁତ ବଢ଼ିଆ ଭାଇ। ହେଲେ ଭାଇ ଆଉ ଡିଜେ ଏବଂ ବିଭିନ୍ନ ଯାନ୍ତ୍ରିକ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
ଡେ ବକ୍ସ କିଛି ବଜାଉ କି ଆପଣ?
ହଁ, ହଁ। ଆରେ ଯାନ୍ତ୍ରିକ ଶ୍ରବଣ ସବୁ ଶକ୍ତି ଆମେ ବଜାଇ ଥାଉ। ଅ ଏହା ହେଇଗଲା। ଆରେ ଏହାର ଆମେ ଯଦି ଅନାଥ ମାନଙ୍କୁ ଖାଇବାକୁ ଦେଉ ଏହାର କଥା ନୁହେଁ ଯେ କେବଳ ଆମେ ସେଇ କାମ ହିଁ କରୁ। ଆମେ ଆମର ନିଜର ମନୋରଞ୍ଜନ କରିବା ସହିତ ଏମିତି କିଛି ସାହାଯ୍ୟ କରୁ ଉପକାର ମଧ୍ୟ କରିଥାଉ। ଆମେ ତ କେତେ ଜଣଙ୍କୁ ଯେ ଯେଉଁ ସବୁ ପର୍ବ ଆସିଗଲେ ଆମ ସାହିର ସବୁ ପିଲାମାନେ ମିଶି ଏକ ଛୋଟିଆ, ଛୋଟିଆ, ଛୋଟିଆ ସବୁ ଯାହାକୁ ଯାହା ପାରିଲେ ସାହାଯ୍ୟ କରନ୍ତି। ଏବଂ ଆମ ଗାଁ ପାଖରେ ଏକ ବହୁତ ବଢିଆ ପାଠାଗାର ମଧ୍ୟ ଖୋଲା ଯାଇଚି। ସେଠାରେ ଯାହାର ଯେଉଁ ଘରର ପିଲାମାନେ ଭଲ ସେ ପଢି ପାରୁ ନାହାନ୍ତି କି ଯାହା ପାଖରେ ବହି ନାହିଁ, ସିଏ ସେଠାକୁ ଆସନ୍ତି। ଏବଂ ବହି ପଢନ୍ତି ଆଉ ନିଜର କର୍ମ କ୍ଷେତ୍ରରେ ଆଗକୁ ବଢନ୍ତି।
ହଁ, ଭାଇ ଆଉ ଗୋଟେ କଥା, ନୂଆ ବର୍ଷ ଯେତେବେଳେ ସରିଯିବ ତାପରେ ପରେ ଭାଇ ଭାଇ ତାପରେ ପରେ ଭାଇ ଦୋଳ ପୂର୍ଣ୍ଣିମା ଯାତ୍ରା ବା ହୋଲି ବିଭିନ୍ନ ଓଡିଆ ପର୍ବପର୍ବାଣି ଆସିଥାଏ। ଆ ତା ତାହେଲେ ଭାଇ ଆପଣ ହୋଲିରେ କେମିତି କଣ ଉତ୍ସବ କଣ କରନ୍ତି କି?
ହଁ, ହୋଲିରେ ଏଠି ଆମେ ପ୍ରଥମେ ଯୋଉ ଦିନ ହୋଲି ଆରମ୍ଭ ହଉ ଯୋଉଦିନ ହୋଲି
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ, ଭାଇ ଟିକେ ଶୁଭିଲାନି ଆଉ ଥରେ ଟିକେ ରିପିଟ୍ କରିବେ କି?
ହୋଲି ଦିନ ମଧ୍ୟ ଆମେ ବହୁତ ଭଲ ଆନନ୍ଦରେ ଆମର କାର୍ଯ୍ୟ ସାରିଥିଲୁ।
ଆଉ ଭାଇ କଣ ମାନେ ଡିଜେ ଫିଜେ କଣ ଇଭେଣ୍ଟ କରନ୍ତି କି ମାନେ ଯେମତି ଯେମତିକି ଭାଇ ହୋଲି ଦିନ ପ୍ରତ୍ୟେକ ପିଲା ଭାଇ ଦାଣ୍ଡକୁ ଆସି ହୋଲି ଖେଳନ୍ତି ଏବଂ କ୍ଲବ ପିଲାମାନେ ଡିଜେକୁ ଡଲଫିନ କରି କିଛି ଡ୍ୟାନ୍ସ ଫ୍ୟାନ୍ସ କରିଥାନ୍ତି ନଗର ପରିକ୍ରମଣ କରିଥାନ୍ତି କିଛି ମଜା ମସ୍ତି ଏପରି କିଛି ହୁଏ କି ଭାଇ ଆପଣଙ୍କ ଗାଁରେ?
ହଁ ହଁ। ଆମେ ସବୁ ପ୍ରକାର ମଜାମସ୍ତି କରିଥାଉ ଯେପରି ସାଧାରଣ ଲୋକ ମାନେ ମଧ୍ୟ କରନ୍ତି। ଆମେ ମଧ୍ୟ ମଣିଷ ନା? ଆମର ନିଜର ମନୋରଞ୍ଜନ କରିବା ଏବଂ ସମସ୍ତଙ୍କର କଥାକୁ ରଖିବାକୁ ପଡିବ। ଏଇ ସବୁ ଆମେ ଭଲ କାମ ସହିତ ନିଜ ନିଜର ମନୋରଞ୍ଜନ କାର୍ଯ୍ୟ ମଧ୍ୟ କରିବା ଏହା କରିବା ଦ୍ଵାରା ଆମକୁ ବହୁତ ଖୁସି ଓ ଆନନ୍ଦ ହୋଇଥାଏ କି ଆମେ କୌଣସି ଏପରି ଖାଲି ଖାଲିରେ ଆମେ ନୂଆ ବର୍ଷକୁ ଯିବାକୁ ଦେବାନି। କିଛି ନା, କିଛି ପ୍ରତିଜ୍ଞା ନିଜ ନିଜ ଭବିଷ୍ୟତ ଏବଂ ନିଜ ପାଇଁ କିଛି ନା କିଛି ପ୍ରତିଜ୍ଞା ନେବା ଦରକାର। ଯାହା ଆମକୁ ଭବିଷ୍ୟତରେ କାମ ଦେବ। ଯଦି ମୁଁ ଧରାଯାଉ ମୁଁ ଦେଖ ମୁଁ ମୁଁ ମୋଟା ଥିଲି ନୂଆ ବର୍ଷ ପରଠୁ ମୁଁ ଏତୁଟି ପ୍ରତିଜ୍ଞା ନେଲିି ଯେ ମୁଁ ଭାବିଲି ମୁଁ ଜିମ୍ ଯିବି ଓ ମୋ ଶରୀରକୁ ବଦଳେଇବା ସହ ମୋ ମନକୁ ମଧ୍ୟ ବଦଳେଇବି।
ତାହେଲେ ଭାଇ ବଢିଆ ବଢିଆ ଭାଇ।
ହଁ ତୁମେ କଣ ହଁ ତୁମେ କଣ ତୁମ ଶରୀର ଉପରେ ହଉ କିମ୍ବା ତୁମର ଯଦି କର୍ମ କ୍ଷେତ୍ରରେ ତୁମେ କୌଣସି ଏକ ପ୍ରତିଜ୍ଞା ନେଇ ଯଦି ଆଗକୁ ବଢିବ ସବୁଦିନେ ତମେ ସଫଳ ରହିବ।
ହଁ ଭାଇ ଠିକ କହିଲ ଭାଇ ମୁଁ ବି ଭାବିଛି ମୁଁ ମୁଁ ବି ଏଇ ବର୍ଷ ଦୁଇ ହଜାର ଛବିଶ ନାଇଁ କି ସେଇ ଦିନ ଭାଇ ମୁଁ ବି ମନ୍ଦିରକୁ ଯାଇ ମନ୍ଦିରରେ ଠାକୁରଙ୍କୁ ମୁଣ୍ଡିଆ ମାରି ମୁଁ ବି ପତିଙ୍ଗା ନେଇଥିଲି ବା ଭାଇ। ଭଲ ଭାବରେ କେମିତି ଏଇ ଯା ଦି ମାନେ ପୂର୍ବରୁ ଯେଉଁ ମାସ ଯା ଯାହା ଘଟି ଯାଇଛି ଘଟି ଯାଇଛି ହେଲେ ଏଇ ବର୍ଷ ମୁଁ ଟିକେ କିନ୍ତୁ ନିଜକୁ ନିଜେ ସୁଧାରିବି ଏବଂ ଟା ଯେଉଁ ମାନେ ଯେଉଁ କର୍ମକ୍ଷେତ୍ରରେ ମୋର ଉତ୍ତୀର୍ଣ୍ଣ ହୋଇପାରୁନାହିଁ ସେଇଟାକୁ ମୁଁ କେମିତି ସଫଳ କରିବି ସେଇ ତା ଉପରେ ମଧ୍ୟ ପ୍ରତିଜ୍ଞା ନେଲି। ଏବଂ ଦେହ ଟିକେ ବି ଗଲା ବର୍ଷ ଏତେ ଭଲ ରହୁନଥାଏ ଏ ବର୍ଷ ଭାବିଛି ଟିକିଏ କେମିତି ଡାଏଟ୍ ହାଇଟ୍ ମେଣ୍ଟେନ୍ କରିକିରି ଏବଂ ବାହାରି ଜିନିଷକୁ ଆଭଏଡ଼୍ କରି କିରି କେମିତି ଭଲରେ ଚଳିବି ଏବଂ ଦେହକୁ କେମିତି ସୁସ୍ଥ ରଖିବି ତାହା ହିଁ ମଧ୍ୟ ପ୍ରତିଜ୍ଞା କରିଛି।
ହଁ ହଁ ଏପରି ତ ହିଁ ତ ଏପରି ହିଁ ତ କରିବା ଦରକାର ନିଜ ଦେହକୁ ସୁସ୍ଥ ର ଖିବା ସହ ମନକୁ ମଧ୍ୟ ସୁସ୍ଥ ରଖିବା ଦରକାର ଏହା ଏପରି ରହିଲେ ଆମର କୌଣସି ରୋଗ ହେବ ନାହିଁ କିମ୍ବା ଆମର ମନରେ କୌଣସି ଦୁଃଖ ରହିବ ନାହିଁ କି ଆମେ ଯଦି ଆମେ ଯଦି କୌଣସି ର କାହାର କ୍ଷତି କରିବା ଆମେ ମଧ୍ୟ କେବେ ଠିକ ସେ ରହିପାରିବା ନାହିଁ। ହେଲା ଭାଇ।
ତାହେଲେ ଭାଇ ଆପଣ ସବୁଦିନେ ଶୁଭ ମାନେ ଶୁଭ ସକାଳରେ ବ୍ୟାୟାମ କର କି ଭାଇ ୟୋଗା ମେଡ଼ିଟେସନ? ଇତ୍ୟାଦି କର କି?
ହଁ ହଁ। ଆରେ ମୁଁ ମୁଁ ୟୋଗା କରେ ମୁଁ ଯୋଗ କରେ ଏବଂ ଧ୍ୟାନରେ ମଧ୍ୟ ବସେ। ଏହିପରି ଆମର ପୂର୍ବ ପୁରାତନ କାଳରେ ଥିବା ପନ୍ଥାକୁ ଯଦି ତମେ ଦୌରେଇବ ତାହେଲେ ତମେ ମଧ୍ୟ ଏକ ଋଷିମୁନ କରି ସା ନିଜ ଜୀବନରେ ସା ଥକ ହୋଇପାରିବ। ହୋଉ ରଖୁଛି ଭାଇ ଆମେ କେତେବେଳେ ପରେ କଥା ହେବା।
ହଁ ହଉ ଭାଇ ଠିକ୍ ଅ ଭାଇ ଜୟ ଜଗନ୍ନାଥ ରହିଲି।
ହୁ। ହଁ।